ହ୍ୟାଲୋ।
ଦିଦି ନମସ୍କାର୍।
ନମସ୍କାର ପୁଅ ନମସ୍କାର କେମିତି ଅ
କେମ୍ ବହୁତ୍ ଭଲ ଅଛି ଦିଦି ତମେ କେମିତି ଅଛ?
ହଁ ମୁଁ ଭଲ ଅଛି ଆଉ କେମିତି ବର୍ଷା ହଉଚି ନାଁ ନାଇଁ ତମ ଆଡେ?
ବହୁତ ଜୋର ଦିଦି ବର୍ଷା ଛେଚୁଚି ମୁଷଳା ଧାରାରେ ବର୍ଷା ବହିଯାଇକି କି ରୋଡ ଗୁଡାକ ରାସ୍ତା ଗୁଡାକ ପାଣିରେ ପୁରା ବିଲ ଗୁଡାକ ପାଣିରେ ପରିପୂର୍ଣ୍ଣ ହେଗଲାଣି।
ହଁ ହଁ ହଁ ହଁ ବୋହୁ ମାତ୍ରାରେ ତାହେଲେ ହେଇଚି ବର୍ଷା ଟା ଆଉ।
ବହୁତ ଜୋରେ ବର୍ଷା ହେଉଚି।
ଆମର ଏଇଠି ଟିକେ ଟିକେ ହଉଚି। ଦେଖିବା ଆଗାମୀ ଦିନ କଣ ହଉଚି। ବର୍ଷା ହଉ ହବ ବୋଧେ ଆଗକୁ। ଆଚ୍ଛା ଆଚ୍ଛା ଆଚ୍ଛା ଆଛା ତାହଲେ
ଯେମିତିକି କିଏ ପାଣି ଟାଙ୍କିରୁ ଜୋରେ ଜୋରେ ପାଣି ଛାଡ଼ିଦୋଉଚି।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା। ହଁ ହଁ ତାହେଲେ ତୁ ତୁମେ ସୁରକ୍ଷିତ ଜାଗାରେ ଅଛ ତ ତାହେଲେ?
ହଁ ବହୁତ ସୁରକ୍ଷିତ ଜାଗାରେ ଅଛି ଦିଦି ଘର ତଳେ ଅଛି। ଯେମିତି କୁଆଡେ ମୋ ମା ବି ନିଜେ ମନା କରୁଛନ୍ତି କୁଆଡେ ଯାଅ ଯାଆନି ବାହାରକୁ କଣ ବିନା ଘଡ ଘଡ ଚଢଚଢ଼ି ବି ତା ସାଙ୍ଗରେ ବହୁତ ଜୋର ହେଉଚି ଏବେ ମୁଁ ଦେଖିଲି ଆମ ଘର ପାଖରେ ଗୋଟିଏ ଗଛ ତାଳ ଗଛ ଲମ୍ବା ତାଳ ଗଛ ଥିଲା ସେ ତାଳ ଗଛକୁ ଚଢ ଚଢି ମାରିଲା ଯେ ତାଳ ଗଛଟି ପୁରା ଜଝଳିଗଲା ସମ୍ପୂର୍ଣ୍ଣ ଭାବରେ ପୁରା ଜଳିଗଲା।
ହଁ ହଁ ହଁ ହଁ ବାସ୍ତବରେ ବର୍ଷା ଗୋଟେ ଜିନିଷ ଯୋଉଟା କି ମାନେ ଅଁ ଦି ଦି ଦି ପାଖ୍ୟା ତାର ଅଛି ବାସ୍ତବରେ ବର୍ଷା ଆ କିଛି ଲୋକଙ୍କୁ ଖୁସି ବି ଦିଏ। ବର୍ଷା ଖୁସି ବି ଦିଏ ବର୍ଷା ଦୁଃଖ ବି ଦିଏ। ବାସ୍ତବରେ ବର୍ଷା ଯଦି ହଁ।
ଯେମିତି କିି ଏବେ କୃଷ ଷା ଚାଷ ସିଜନ୍ ଟା ଚାଷ ଋତୁ ଟା କୃଷକ ମାନେ ନିଜ ଜମିରେ ଧାନ ବୁଣୁଛନ୍ତି ଯେମିତି କି ସେ ସେମାନେ କିଛି ଲାଭ ପାଇପାରିବେ ଆଉ ଏ ଚାଷ ପାଇଁ ସେମାନଙ୍କୁ ବର୍ଷା ଟିକେ ଦରକାର। ଆଉ ଗରିବ ଲୋକମାନଙ୍କ ପାଇଁ ଯୋଉମାନେ ଚାଳ ଘର ଚାଳ ଛପର ଘର ସେମାନଙ୍କ ପାଇଁ କଣ ସେମାନଙ୍କ ପାଇଁ ଦୁଃଖ ଦୁର୍ଦ୍ଦଶା ନେଇ ଆଣୁଚି।
ହଁ ହଁ ହଁ। ବାସ୍ତବରେ କୁହନ୍ତି ଯେ ବର୍ଷା ଧନୀ ମାନଙ୍କ ପାଇଁ ସୁଖଦାୟକ ଏବଂ ଗରିବ ମାନଙ୍କ ପାଇଁ ଦୁଃଖଦାୟକ କୁହନ୍ତି କାହିଁକି ନା ଆମେ ଯଦି ଦେଖିବା ହୁତୁ ହୁତିଆ ଗରମକୁ ବର୍ଷା ଟିକେ ହେଲେ ଆରାମ ଲାଗୁଚି। ତ କିନ୍ତୁ ଯଦି ଜୋର ବର୍ଷା ହେଇଯିବ ଗରିବ ଲୋକ ମାନଙ୍କର ଘର ବା ଚାଳ ଗଳି ଯାଉଚି ଏବଂ କେତେ ଜଣଙ୍କର ଘର ବି ଚାଳ ବି ଉଡେଇ ଦଉଚି।
କେବଳ ଗରିବ ଲୋକ ମାନେ ନୁହଁ କେବଳ ଗରିବ ଲୋକ ଲୋକମାନେ ମଧ୍ୟବିତ ପରିବାର ଲୋକମାନେ ବହୁତ ପୀଡିତ ହେଉଛନ୍ତି।
ହଁ ହଁ ହଁ ହଁ ଆଜ ତାହେଲେ ଅଁ ବର୍ଷା ଏକ ଅ ଅମ ଏ ଏଁ ଆମେ ଯଦି କହିବା ଆ ମନକୁ ରୋମଣୀୟତା ବି ପ୍ରଦାନ କରେ ଓ କିଛି ଜଣଙ୍କ ପାଇଁ ଦୁଃଖ ବି ପ୍ରଦାନ କରେ। ବର୍ଷା ଋତୁରେ ବିଭିନ୍ନ ପ୍ରକାର ଉଁ ଚାଷ ବି ହୁଏ। ଯେଭଳି ଆମେ କହିବା ଧାନ ଚାଷ ହୁଏ ବର୍ଷ ବର୍ଷା ଋତୁରେ ଏଇ ସମୟରେ ହିଁ ତଳି ପକାନ୍ତି ଯୋଉଟା କି ଅଳ୍ପ ବର୍ଷା ହେଲେ ଚାଷୀ ପାଇଁ ଖୁସିଦାୟକ
ହଁ ହଁ ହଁ ଯେ ଯେମିତି କିି ବର୍ଷା ଦିନେ ଦିଦି ତମେ ଦେଖିଥିବ ସାଧବ ବୋହୂ ମାନେ ଗୋଟେ ନାଲି ନାଲି ପୋକଥାନ୍ତି ଘାସରୁ ସେମାନେ ନିଜ ବାହାରକୁ ବାହାରି ପଡନ୍ତି।
ହଁ ହଁ ହଁ ହଁ।
ଦେଖିବାକୁ କେତେ ସୁନ୍ଦର ହୋଇଥାନ୍ତି।
ହଁ ବହୁତ ସୁନ୍ଦର ଆଖି ସୁୁହା ପୁରା।
ଆଉ ବର୍ଷା ଦିନରେ ଚାରିଆଡେ ପାଣି ପଡିକି ଯେମିତି ପୁରା ସବୁଜ ସୁନ୍ଦର ପରିପୂର୍ଣ୍ଣ ହୋଇଉଠେ ସୃଷ୍ଟି ଯେମିତି ଲାଗେ ପୁରା ସମ୍ପୂର୍ଣ୍ଣ ହୋଇଯାଇଛି।
ନିହାତି ନିହାତି ହେଲେ ପୁଅ ଆଜିକାଲି ତ ସେଇ ସାଧବବୋହୂ ପୋକ ଆଉ ବାହାରୁ ନାହାନ୍ତି।
ମତେ ଲାଗୁଛି ସେ ସାଧବବୋହୂ ମାନଙ୍କର ବଂଶ ବୋଧେ ଲୋପ ପାଇଗଲାଣି କିମ୍ବା ସେମାନେ ମନୁଷ୍ୟ ସମାଜ ଠାରୁ ବହୁତ ଦୂରକୁ ଚାଲି ଯାଇଛ ଛନ୍ତି କଣ ପାଇଁ ନା ଏ ମନୁଷ୍ୟ ସମାଜ ନିଜ ସ୍ୱାର୍ଥପରତା ପାଇଁ ସେମାନଙ୍କୁ ସେମାନଙ୍କର ମାନେ ଘର ଯୋଉଡା ଥିଲା ସେଇଟାକୁ ଭାଙ୍ଗି ଦେଇଛି ସେଇ ତାକ ସେଇ ତାଙ୍କ ଘର ଗୁଡାକ ଭାଙ୍ଗି ତାଙ୍କ ସେ ଯୋଉମାନେ ସେମାନେ କୋଉଠି ମୁଖ୍ୟତଃ ରହନ୍ତି ସେମାନେ ମୁଖ୍ୟତଃ ଖୋଲା ଜମିରେ ଯଉଠି ସବୁଜ ସୁନ୍ଦର ପରିପୂର୍ଣ୍ଣ ଥିବ ସେଇ ଜାଗା ମାନଙ୍କରେ ରହନ୍ତି। କିନ୍ତୁ ଆଜିକାଲି ସେମାନେ ଦେଖିବାକୁ ମିଳୁନାହାନ୍ତି କଣ ପାଇଁ ନା ଲୋକମାନେ ଆଉ କୋଉଠି ଗୋଟେ ଜାଗାରେ ସବୁଜ ବି ରଖିନାହାନ୍ତି ଖାଲି ଜାଗା ବି ରଖି ନାହାନ୍ତି ଗୋଚର ଭୂମି ଯୋଉଟାକୁ ଆମେ ଆଗରୁ କହୁଥିଲେ ସେ ଗୋଚର ଭୂମି ବି ଦେଖିବାକୁ ମିଳୁନି। ସବୁ ଜାଗାରେ କୋଉଠି କାରଖାନା କୋଉଠାରେ ଘର କୋଉଠାରେ ଡାକ୍ତରଖାନା ସବୁ ଜାଗାରେ କଣ ନା କଣ ଗୋଟେ ବନେଇ ଦଉଛନ୍ତି ତ ସେମାନେ ଆଉ ଆଗ ଆମକୁ ଦେଖାଯିବ କେମିତି। ଏବେ ତ ଆମେ କିଛି ତ କିଛି ପରିମାଣରେ ଦେଖ ଦେଖିପାରୁଛେ ଆମ ପରବର୍ତ୍ତୀ ପିଢି ଯୋଉମାନେ ଆସିବେ ସେମାନେ ବୋଧ ହୁଏ ତା ନାଁ ଶୁଣିଲେ ପଚାରିବେ ବାପା ଆଉ ଏଇଗୁଡା ଏଇଗୁଡା କଣ? ଆମେ ଏଗୁଡା ନା ପ୍ରଥମଥର ପାଇଁ ଶୁଣୁଛୁ।
ନିହାତି ଭାବରେ ଆମେ ସେଇ ସୌଭାଗ୍ୟଶାଳୀ ପିଢି ଯୋଉମାନେ କି ସାଧବବୋହୂ କୁ ଦେଖ ଦେଖି ପାରିଛନ୍ତି କିନ୍ତୁ ଆମର ଆଗାମୀ ପିଢି ସେ ସାଧବ ବୋହୁ କଣ ବି ଜାଣିପାରିବେନି କହ ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ। ବାସ୍ତବରେ ଆମେ ଯଦି ଦେଖିବା ବର୍ଷା ଋତୁ ଅନେକ ସୁଖ ଆଣିଦିଏ। ଯେପରି ତମେ କହିଲ ସାଧବ ବୋହୁ ଅ ବର୍ଷା ଋତୁରେ ବାହାରନ୍ତି। ଆଉ ବର୍ଷା ଋତୁରେ ଆମେ ଯଦି ଦେଖିବା ଅ ଆମର ଗ୍ରୀଷ୍ମ ଋ ଋତୁରେ ଆମ୍ବ ହୁଏ ଓ ବର୍ଷା ଋତୁରେ ସେଇ ଯୋଉ ପବନରେ ଆମ୍ବ ସବୁ ଝଡି କି ତଳେ ପଡିଯାଏ ତ ବହୁ ଖୁ ଛୋଟ ମୋଟ ବେପାରୀ ଗୁଡାକ ଆ ସେଇଗୁଡାକ ବିକିକିନା ନି ନିଜର ଭରଣ ପୋଷଣ କରନ୍ତି ହଁ ତାପରେ ଆମେ ବି ସମ ମତେ ଆମ୍ବର ସୁସ୍ୱାଦକୁ ନେଇପାରୁ ହଁ ଆପଣ ଆଉ ବର୍ଷା ଋତୁ ଋତୁର ଆଉ କେତେଟା କଣ ଏମିତି ଅ ଭଲ ଜିନିଷ ଅ ଜାଣିଛନ୍ତି ଟିକେ ମତେ କହିବେ କି?
ଭଲ ଜିନିଷ ତ ବହୁତ ଗୁଡା ଅଛି। ଭଲ ଜିନିଷ ସହିତ ଖରାପ ଜିନିଷ ମଧ୍ୟ ଅଛି। ଯେ ଭଲ ଜିନିଷ ଯେମିତି କି ବର ମୋର ତ ବହୁତ ମତେ ବହୁତ ଭଲ ଲାଗେ ବର୍ଷା ଋତୁ, କଣ ପାଇଁ ନା ବର୍ଷା ଋତୁରେ ଚାରିଆଡେ ଥଣ୍ଡା ଥିବ ଚାରିଆଡେ ଭ ଯୁଆଡେ ବି ଯିବେ ଗୋଟେ ଖୋଲା ଖୋଲା ପବନ ଭଜିବ ଆଉ ନିଶ୍ବାାସ ପ୍ରଶ୍ଵାସ ନେଲା ବେଳେ ଯେମିତି ଲାଗିବ ମୁଁ ସତେଜ ସତେଜ ପବନକୁ ନିଜ ନିଃଶ୍ଵାସ ପ୍ରଶ୍ଵାସ ରେ ଗ୍ରହଣ କରୁଛି, ଆଉ ବର୍ଷା ଦିନେ ପାଣିର ଜମା ଅଭାବ ରୁହେ ନାହିଁ। ବିଲକୁଲ ବି ଅଭାବ ରୁହେ ନାହିଁ, କୁଅ ପୋଖରୀ, ବନ୍ଧ ସବୁ ଗୁଡାକ ପୁରା ପରିପୂର୍ଣ୍ଣ ହେଇଉଠେ ପାଣି ରେ। ଆଉ ବର୍ଷା ଦିନେ ଆମର ଏପଟେ ଗୋଟଏ ଅଛି, ନାଳ ବୋଲି କୁହନ୍ତି ତାକୁ ସେ ନାଳରେ ଛୋଟ ଛୋଟ ମାଛ ମାନଙ୍କୁ ଆମେ ଧରି ଧରି ଆମେ ନିଜ ଘରେ ରୋଷେଇ କରୁଥାଉ।
ଆରେ ୱା।
ନହେଲେ ଆମ କୂଅର ଆଣିକି ଛାଡୁଥାଉ ନହେଲେ ଆମ ଘରେ ଗୋଟେ ରଖିଛୁ କାଚରଟା ପାତ୍ର, ସେ କାଚ ପାତ୍ରରେ ତାଙ୍କୁ ଆଣିକି ଛାଡୁଥାଉ।
ଆଚ୍ଛା ଆଚ୍ଛା ଆଚ୍ଛା, ତ ବ ର୍ଷା ଦିନରେ ସେଇ ନାଳରୁ ମାଛ ମିଳେ ମାନେ କେତେ ବଢିଆ କଥାଟେ। ମାନେ ଯୋଉ ମାଛ ତୁମେ ମାର୍କେଟ କୁ ଯାଇକି ମଣ୍ଡିକୁୁ ଯାଇକି ତୁମେ ଅ ମାଛ କିଣୁଛ ସେଟା ତମକୁ ବର୍ଷା ଋତୁ ପାଇଁ ବୋଲି ତୁମକୁ ଏମିତି ହିଁ ମିଳିଯାଉଛି। ଆଉ ଯଦି ଆମେ କହିବା, ହୁଁ ହୁଁ
ବଜାରୁ ଯୋଉଟା ଆମେ କିଣୁଛେ ସେଗୁଡା ହଉଛି ବିଦେଶୀ ମାଛ, ସେଇ ମାଛ କେତେ ଦିନର କଣ ସେଇଟା ଆମେ ଜାଣିନେ, କିନ୍ତୁ ଏଇ ମାଛ ଗୁଡାକ ପୁରା ସତେଜ ମାଛ। ପୁରା ଦେଶୀ ମାଛ। ବିଲ ଗୁଡାକରୁ ଯୋଉ ବିଲ ଗୁଡାକରୁ ଯୋଉ ପାଣି ବହିିବ ସେମାନେ ଚୁଏଲି ସେଇ ପାଣିରୁ ଜାତ ହୁଅନ୍ତି, ସେ ବିଲରୁ ପାଣି ପଡିଲା ପରେ ସେ ବିଲରେ ଜନ୍ମ ନିଅନ୍ତି ତ ସେ ଗୁଡା ତେଜ ମାଛ, ସେଗୁଡା ଖାଇଲେ ଆମ ଦେହରେ ବହୁତ ପ୍ରକାର ଭିଟାମିନ ପରିପୂର୍ଣ୍ଣ ହୋଇଉଠେ। ବହୁତ ପ୍ରକାରର ମାନେ ବହୁତ ପ୍ରକାର ମିନେରାଲୋଜି ଭରି ଉଠେ। ସବୁ ପ୍ରକାର ଆମର ବଡିର ଫାଇଦା ହୁଏ।
ବର୍ଷା ଋତୁୁର ଆଉ ଏକ ସୁନ୍ଦର ଜିନିଷ ଆମେ ଯଦି ଦେଖିବା ଗ୍ରୀଷ୍ମ ଋତୁରେ ଯ ଯୋଉ ଚାଷୀ ମାନେ ହାହାକାର ହୋଇକି କ୍ଳାନ୍ତ ହୋଇଯାଇଥାନ୍ତି, ଅ ବର୍ଷା ଯେତେବେଳେ ଆସେ ତ ତାଙ୍କ ତାଙ୍କର ସେଇ କ୍ଳାନ୍ତ ପଣକୁ ବହୁତ ପରିମାଣରେ କମେଇ ଦିଏ, ତାଙ୍କୁ ବହୁତ ଖୁସି ଦିଏ ଓ ଯୋଉ ତାଙ୍କର ଜମି ଗୁଡାକ ଯୋଉ ଖିକି ପଡ଼ି ରହିଯାଇଥାଏ, ତାଙ୍କ ଫସଲ ନଷ୍ଟ ହେବାକୁ ଯାଉଥାଏ ବର୍ଷା ଋତୁ ଦ୍ଵାରା ବର୍ଷା ପାଣି ଦ୍ଵାରା ସେଇ ଫସ ଫସଲ ପୁଣି ଥରେ ଖୁ ଖେଳି ଉଠେ, ପୁଣି ଥରେ ଫୁଟି ଉଠେ। ତ ମତ ହଁ ଶ୍ରୀକୃଷ
ତାକୁ ଦେଖିଦେଇକି ତାଙ୍କ ମନ ଉଲ୍ଲାସ ଆନନ୍ଦରେ ନାଚି ଉଠେ।
ନିହାତି ନିହାତି। ଅ ତେବେ ହଁ ହଁ ଠିକ ଠିକ ହଁ ହଁ ହଁ, ମୟୂର ବର୍ଷା ଦିନେ ହିଁ ନାଚେ ନା?
ହଁ ବର୍ଷା ଦିନ ଆପଣ ଦେଖିବେ ମୟୂର ଯେତେବେଳେ ଦୂର ଆକାଶରେ କଳା କଳା ମେଘ ଆସିଥିବ ସେତେବେଳେ ସେ ତାର ପୁଛ ଖୋଲିକି ନାଚୁଥିବ, ମନ ହାଲକା କରିକି ନାଚୁଥିବ, ଯେମିତି ତିକି ଏ ବହୁ ଦିନର କ୍ଲାନ୍ତ ଏକାଥରେକେ ଦୂରୀଭୂତ ହେଇଯାଉଛି।
ନିହାତି ନିହାତି ନିହାତି। ଅ ହଁ ହଁ ହେଲେ ବର୍ଷା ଋତୁ। ଅ ଯଦି ଆମେ ଦେଖିବା ଆମେ ତ କଥା ହେଲେ ତାର କଣ କଣ ଭଲ ଗୁଣ। ଛି ବର୍ଷା ଋତୁୁର ଆଉ ବର୍ଷା ଋତୁ କଣ ବିପଦ ଆଣେ ଟିକେ ମତେ କହିବ କି ପୁଅ।
ବିପଦ ଯେମିତି କିି ଅ ବର୍ଷାରେ ଚାଷୀ ମାନଙ୍କର ବିଲରେ ବହୁତ ଅଧିକ ମାତ୍ରା। ପାଣି ଅଧିକ ବର୍ଷା ହେବା ଦ୍ଵାରା ଅଧିକ ମାତ୍ରାରେ ପାଣି ହୋଇଯାଏ ବହୁ ତ ଗରିବ ଲୋକ ଏମିତି ଅଛନ୍ତି ଯୋଉମାନେ କି ନି ନିଚ ଏରିଆରେ ରହୁଛନ୍ତି ନିଚ ଜାଗାରେ ରହୁଛନ୍ତି। ଅଧିକ ବର୍ଷା ହେବା ଦ୍ୱାରା ତାଙ୍କ। ଘର ଦୁଆରରେ ପାଣି ପଶିଯାଏ। ଆଉ ମେନ୍ ମୁଖ୍ୟ ଜିନିଷ ହେଲା। ଯୋଉ ଅ ଲୋକମାନେ ରୁହନ୍ତି। ଆ ଆ କଣ ହୁଏ ନା ଯୋଉ ସାପ, ବେଙ୍ଗ ବିଭିନ୍ନ ପ୍ର ର ସରୀସୃପ ଯୋଉ ଅଛନ୍ତି ତାଙ୍କର ଗାତରେ ପାଣି ପଶିଯାଏ। ତାଙ୍କର ଗାତରେ ପାଣି ପ ପାଣି ପଶି ଯିବା ଫଳରେ ସେମାନେ କଣ କରନ୍ତି ସେମାନେ। ଉଁ ମାନେ ପାଶ ପାର୍ଶ୍ୱବର୍ତ୍ତୀ ଜାଗାକୁ ପଳେଇଆସନ୍ତି। ପାର୍ଶ୍ୱବର୍ତ୍ତୀ ଜାଗା କୋଉଟା? ଯୋଉଟା କି ମନୁଷ୍ୟର ଘର ବୋଲି ଆମେ କହୁଛେ।
ଆଚ୍ଛା ଆଚ୍ଛା ସେଥିପାଇଁ ଆମେ ବର୍ଷା ଦିନରେ ଏଇ ସରିସୃପ ମାନଙ୍କୁ ବହୁ ଦେ
ବହୁ ଦେଖିବାକୁ ମିଳେ ହଁ ଶୀତ ଦିନେ ସେମାନେ। ଶୀତ ଦିନେ ଖରାଦିନେ ସେମାନେ ଅଁ ଖରା ଦିନେ ସେମାନେ ପାଣି ଖୋଜନ୍ତି ଶୀତ ଦିନେ ସେମାନେ ନିଜ ଗା ତ ଭିତରେ ବନ୍ଦୀ ହୋଇକି ରୁହନ୍ତି।
ଓ ହୋ ହଁ ହଁ ହଁ ହଁ ହଁ ହଁ ହଁ।
ଆପଣ କେତେରେ ଅପ ଅପକାରିତା ଜାଣିଛନ୍ତି କୁହନ୍ତୁ?
ଅପକାରିତା ମାନେ ମୁଁ ଦେଖେ। ଆଁ ଆମର ଗୃହରେ ଯେଜେ ଆମେ ଗାଁରେ ଅଛୁ। ଯେତେବେଳେ ବର୍ଷା ଆସେ। ଆମର ଉଁ ଘରେ ଆମର ଗୃହରେ ପ୍ରାୟ ଦି, ତିନିଟା ଛା ତରେ କ ମ ଛାତ ତ ନାଇଁ। ଯେ ଆମର ଟିଣ ଛପର ଥାଏ ତ ସେ ଟିଣ ଛପରରୁୁ ଦି, ତିନିଟା କଣା ହେଇଥାଏ। ତ ବର୍ଷା ଋତୁରେ କଣ କି। ଆମର ସେଇ ଛାତରୁ ବା ସେଇ ଟିଣରୁ। ବହୁତ ସଂଖ୍ୟାରେ ପାଣି ଗୁଡାକ ବୋହି ଆସେ ଯୋଉ ଦ୍ଵାରା କି ଆମ ଘରେ ଆମେ କଣ କରୁ। ବଡ ବଡ ଯୋଉ ଡେକ୍ଚି ଗୁଡାକ ଥାଏ। ସେ ଡେକ୍ଚି ନେଇକି ସେ ଜାଗାରେ ରଖୁ ତ ବର୍ଷା ଯେତେବେଳେ ପାଣି ପଡେ। ତା ହଁ। ଅ ବର୍ଷା ପାଣି ଚାରିଆଡେ ପ୍ରସାରିତ ନ ହୋଇ ପଡି ସେ ଗୋଟେ ଜାଗାରେ। ପଡୁ ବୋଲି ସେଠା ଆମର ପ୍ରୟାସ ଥାଏ ଛୋଟ ଛୋଟ ହେଇ। ଥିଲୁ ଭାଇର ମୋର ବର୍ଷା ହେଲା ମାତ୍ରେ ଆମେ ଡେକ୍ଚି ଖୋଜୁଥିଲୁ ଡେକ୍ଚି ଖୋଜି ଯାଇକି ସେଠି ର ଖି ଦଉ ତାକି ବର୍ଷା ପାଣି ସେଠି ଷ୍ଟ ମାନେ ସଂଗ୍ରହ ହେଇ କି ରହିଯାଉ ବୋଲି ହୁଁ। ହଁ। ଆଉ କଣ ଅପକାରିତା କୁହନ୍ତୁ?
ଆଉ କଣ ଆଉ ଯେମି ତିକି ହଉଚି ବେ ମେନ୍ ତ ହଉଚି ମୁଖ୍ୟ ତ ହଉଚି ପରିବା। ପରିବା ଗୁଡ଼ାକ ମଧ୍ୟ ପାଣି ପଶିଯାଏ ପଚିଯାଏ ଆଉ ପରିବା ଗୁଡ଼ାକ ବେଶୀ ଦିନ ପର୍ଯ୍ୟନ୍ତ ଆମେ। ରଖିପାରିବୁନି ରଖିପାରିବା ନାହିଁ ସଂଗ୍ରହ କରିକି ଆଉ ଯଦି ସଂଗ୍ରହ ସେଥିରେ ଆମେ କାର୍ବାଇଡ ଦବାକୁ ପଡ଼ିବ କାର୍ବାଇଡ ଯୋଉଟା କି ଆମ ଦେହ ପାଇଁ ବୋହୁତ୍ କ୍ଷତିକାରକ।
ହୁଁ ହୁଁ ହୁଁ ହୁଁ ତ ଏଇ ଯୋଉ ପରିବା ଗୁଡ଼ାକ ବିକନ୍ତି ବର୍ଷା ଋତୁରେ ଅ ଏଇ ଗୁଡ଼ାକ ସ୍ଵଚ୍ଛ ସତେଜ୍ ପରିବା ନଥାଏ?
ପୁରା ସତେଜ୍ ପରିବା ଥାଏ ବିଲରୁ ସେମାନେ ଡା ହାଣିକି ଆଣନ୍ତି କାଟିକି ଆଣନ୍ତି ଆଉ ବଜାରରେ ବିକ୍ରି କରନ୍ତି।
ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୋଉ ଆଉ। ହେଲେ ବର୍ଷା ଋ ଋତୁରୁ ବର୍ଷା ଋତୁୁର ଦୁଇ ପାର୍ଶ୍ଵ ଆମେ ଦେଖିଲେ ଗୋ ଟେ ଭଲ ଦେଖିଲେ ଆଉ ଗୋଟେ ଖରାପ୍ ଦେଖିଲେ। ହଁ ବର୍ଷା ଋ ତୁରେ ଦେଖିବାକୁ ଗଲେ ବର୍ଷା ଋତୁରେ ଘରେ ବଢ଼ିଆ ବଢ଼ିଆ ଖାନା ସବୁ ହୁଏ ଘରେ ବଢ଼ିଆ ବଢ଼ିଆ ଖାଦ୍ୟ ସବୁ ହୁଏ। ହଁ ମା କଣ କରନ୍ତି କି ବର୍ଷା ହଁ ହଁ। ହଁ ବୋହୁତ୍ ବୋହୁତ୍ ଖୁସି ଲାଗିଲା ବ ର୍ଷା ଋତୁର ଉପକାରିତା ଅପକାରିତା ତମେ କହିଲ ଆଉ ଧନ୍ୟବାଦ ହଉ ହଉ।
ରହୁଚି ଆଜ୍ଞା ନମସ୍କାର।